ଗୁଡ଼୍ ଇଭିନିଂ।
ଗୁଡ଼ ଇଭିନିଂ କେମିତି ଅଛ।
ଠିକ୍ ସେ ଶୁଭା ଯାଉଛି ନା।
ହଁ ଶୁଭୁଛି ଯେ ତମକୁ।
ହଁ ମତେ ବି ଠିକ ଶୁଭା ଇକୋ ହଉନିତ।
ହଁ ଇକୋ ହଉନି।
ହଉ ଠିକ୍ ଅଛି।
ହଁ ତମ ଆଡେ ଠିକ ସେ ଶୁଭୁଛି।
ଆମଆଡ଼େ ଟିକେ। ହୁଁ ହୁଁ ପରଫେକ୍ଟ।
ଅହଁ ହଁ ହଁ। ଆଉ କେମିତି ଅଛ?
ହୁଁ ମୁଁ ଭଲ ଅଛି ତମେ।
ହଁ ହଁ। ମୁଁ ବି ଭଲ।
ହଁ
ଖରା ଦିନ ନା ନା ନା ଖାଇନି ରୋଷେଇ ଚାଲଚି।
ଆଛା ଆମର ବି ତ ଚାଲିଛି ରୋଷେଇ। ଆଉ ଟିକ ହେଲେ ଖ ଭାତ ଡାଲି ଭଜା।
ଆଚ୍ଛା ତମେ କୋଉଠି ମାନେ ଗାଁ ରେ ନା ଆଉ କୋଉଠି ଅଛ?
ନାଇଁ ଗାଁ ରେ ହିଁ ଅଛି ଏବେ।
ହୁଁ ହୁଁଁ।
ଗାଁରୁ ଯାଇନି ଯିବି କାଲି ପହରଦିନ ଭିତରେ ପଳେଇବି।
ଓହୋ।
ଅଧିକ ଦିନ ରହିଲେ ବି ସିଆଡେ ପାଠ ପଢା ବି ଅଛି ନା।
ହଁ। ଠିକ୍ ଠିକ୍ ଜଲଦି ଆସିକି ପାଠ ପଢ଼ାପଢ଼ି କର ଷ୍ଟାର୍ଟ କର।
ହୁଁ ହୁଁ ହୁଁ। ତମେ କେମିତି ଚାଲିଛି ପଢ଼ାପଢ଼ି? ଆଉ ସେଇ ଭାଉଜ ।
ପଢ଼ାପଢ଼ି ମୋର ତ ଏକ୍ଜାମ ଅଛି।
ହୁଁ ହୁଁ କେବେ ଅଛି ଏକ୍ଜାମ।
ହଁ ଅଛି ଆହୁରି ଦଶ ଦିନ ଖଣ୍ଡେ ହବ।
ଆଚ୍ଛା ଆଚ୍ଛା।
ହଁ।
ହଁ ହଁ ହଉ ଠିକ୍ ଅଛି।
ଆଉ ଏବେ କଣ ଚାଲିଛି?
ଆଉ ଏବେ କଣ ଚାଲିଛି? ନାଇଁ କିଛି ନାଇଁ କଣ ଆଉ ଛାଡ ଗରମ ଯେମତି ହୋଉିଚ ଯେ ଓ ହୋଉ।
ମାନେ ଇଏ ଷ୍ଟାର୍ଟ ହେଇନି ମାନେ ବିଲ ଇଏ କରା କରି ଷ୍ଟାର୍ଟ ହେଇନି ତମର?
ନାଇଁ ବିଲ ଲଗା ପା ଏଇନେ ବିଲ ଧାନ କ କେଉମାନେ ଧାନ କାଟିଚନ୍ତ।
ଆଉ ଟିକେ ବର୍ଷା ଆସିଲେ କି ହୁଁ ତାପରେ ହଳ କରିକି ପୁଣି। ବର୍ଷା ଆସିଲେ ହିଁ ତାପରେ ତା ଯୋଉ ଧାନ ଲଗା ତ ଜାଣିଥିବେ। ମାନେ ବର୍ଷା ଆସଲା ସିଲେ ସିଜିନ ଆସ ନେଇକି ହଳ କରିକି ତାପରେ ତଳି ଲଗାହବ। ତଳି ଲଗେଇକି ପୁଣି ଯଦି ମାନେ ବର୍ଷା ଆସିଲେ ତାପରେ ଅଧିକ ବର୍ଷା ହେଲେ ମାଟି କାଦୁଅ କରିକି ସେଠାକୁ ତାପରେ ତଳି ହେଇକି ବି କେତେବେଳେ ଧାନ ଲଗାହବ ନା
ଆଉ ଏବେ ଯୋଉ କଟା ହେଲା ସେଇଟା?
କଟା ହେଲା ସେଇଟା ନାଇଁ କ ଟା ହେଲା ଯେ ଯୋଉଟା ଧାନ କଟା ହେଇନି ଗତ ବର୍ଷ ଯୋଉଟା କରାହେଇଥିଲା ସେଆ ଧାନ କାଟିକି ସେଟାରେ ମାନେ କାଟିକି ଅଣା ହେଇଚି। ତାପରେ ଧାନ ପିଟିକି ମାନେ ସେଉଡା ଅଲଗା କରାହବ ନା ଯୋଉ ଉଁ ପାଳ ରହୁଚି ସେଠୁ ଧାନଟାକୁ ଅଲଗା କରିକି ପୁଣି ଧାନ
ଏଇ ଯୋଉ ଡାଲୁଆ ଧାନଟା କୋହୁଚ ଏବେ ଯୋଉ କଟାହେଇଚି।
ନାଇଁ ସେଟା ବି ଖାଉ କିଏ ଯିଏ ଖାଉଛନ୍ତି ସେମାନେ ପୁଣି ଉଁ ଧାନ ସିଜେଇକି ପୁଣି ତାପରେ ତାକୁ ସିଜେଇକି ଶୁଖାଯାଏ। ତାପରେ ମିଲିଂ କରିକି ପୁଣି ଚାଉଳ ହେଲେ ନୂଆ ଚାଉଳ ଯୋଉଟା ଖାଉଛନ୍ତି ଆଉ।
ହଁ ସେଟା ତ ହେଲା ବେଳକୁ ଆହୁରି ଲାଗିବ ମାନେ ଛଅ ସାତ ମାସ ଲାଗିବ।
ହୁଁ ହୁଁ ହୁଁ।
ଖରାଦିନେ ଯୋଉଟା ହୋଉଚି ମାନେ ପାଣି ଟିକେ କମ୍ ମିଳୁଚି ନା।
ହୁଁ ହୁଁ ହୁଁ।
ଏଇ ଯୋଉ ଡାଲୁଆ ଧାନଟା।
ହୁଁ ହୁଁ ହୁଁ ତମ ସେପଟେ ହୋଉଚି କି ଏବେ?
ହଁ ସେପଟେ ହଁ ହୋଉଚି ଯେ ଏତେ ହୋଉନି।
ଏତେ ହୋଉନି। ଏ ଆଚ୍ଛା ଆଚ୍ଛା। କା ଆମର ବୋହୁତୁ କନ୍ଧମାଳ ଡିଷ୍ଟ୍ରିକ୍ଟରେ ଧାନ ଚାଷ ମାନେ ଥରେ ହିଁ। କରାଯାଏନା କିନ୍ତୁ
ଓହୋ।
ଉଁ ଲଙ୍ଗ୍ ଡୋ ପଟେ ଯାଇଥିବେ ବୌଦ୍ଧ, ବରଗଡ଼, ସମ୍ବଲପୁର, ସୋନପୁର।
ହୁଁ ହୁଁ।
ସେପଟେ ମାନେ ହଁ ସେ ସେପଟେ ଦିଥର ଚାଷ କରନ୍ତି ନା କାହିଁକିନା ତାଙ୍କର ମହାନ ଦୀରୁ ମାନେ ତାଙ୍କର କେନାଲ ସିଷ୍ଟମ ସବୁ
ହଁ ଅଛି ନା ଏ ଯୋଉ ତାର ଯୋଉ ତେଲ ନଦୀ ମହାନଦୀରେ ଯୋଉ ପୂର୍ବଟାରେ ଯୋଉ ଅଛି ହୁଁ।
ହୁଁ ସେ ନଦୀ ଗୁଡାକ ଅଛି ସେଥିପାଇଁ ତାଙ୍କର ତା ମାନେ ଆମର ଏଇନେ ପାଣି ଖରା ମାସ ଟିକେ ପାଣି ଟିକେ ଅଭାବ ହୁଏ ସେଟା ପାଇଁ ମାନେ ଦିଥର ଚାଷ ହେଇପାରେ ନା। ତାଙ୍କର ପାଣିର ସେଇଠି ଅଭାବ ନାହିଁ ନଦୀରୁ ହିଁ। ତାଙ୍କର ମିଳିଯାଏ ନା ସେଇଟା ପାଇଁ ସେମାନେ ଦି ଦି ଥର ଚାଷ କରନ୍ତି।
ଓହୋ ଆଉ ଏପଟେ କଣ ହଉଛି କି ମାନେ।
ହୁଁ।
ପାହାଡ ମାନେ ଟିକେ।
ହୁଁ
ଅ ଟିକେ ସମତଳ ଜାଗା ନାହିଁ।
ହୁଁ।
ସେଥିପାଇଁ ଟିକେ ଅସୁବିଧା ହଉ। ଛି ଏଟା ମାନେ ଚାଷ ପାଇଁ ହଁ ପାଣି ମାନେ ଇରିଗେସନ ପାଇଁ ବି ଆଉ ଚାଷ ପାଇଁ ଟିକେ ବୋଧେ।
ଇରିଗେସନ୍ ସିଷ୍ଟମ୍ଟା ଆମର ଟିକେ ହେଇପାରୁନି ମାନେ କନ୍ଧମାଳ ଡିଷ୍ଟ୍ରିକ୍ ଟା। ଦେଖ ଗଲେ କିନ୍ତୁ ଅଲଗା ଡ଼ିଷ୍ଟି। ଟିକେ ସମତଳ ଏରିଆ ଯଉଟା ନାହିଁ ସେଠେ ଆରାମ ସେ ହେଇଯାଉଛି ସେଗୁଡାକ ଆଉ।
ହଁ ନହେଲେ ତ ଖରା ଦିନ ହେଲେ ଯଉ ଡାଲୁଆ ଧାନ ଯାକ କେନାଲ କରିକି। ନୁ ଏ ଯେଉଁ ପାଣି ସବୁ ନେଉଛନ୍ତି।
ହୁଁ ହୁଁ ହୁଁ
ହଁ ଏପଟେ ଖାଲି ଯାହା ବର୍ଷା ଦିନ ନାଇଁ କି ପ୍ରାୟ।
ହୁଁ
ହୁଁ ହୁଁ ହୁଁ ତମର ହେଇଥାଉଛି।
ତମର ହେଇଥାଉଛି ଏଟା।
ହୁଁ ହଁ ଘରେ ଆମେ ଯୋଉଠି ରହୁଛୁ ସେଠି ତ ନାହିଁ ଏଠି କିନ୍ତୁ ଗାଁରେ। କରାଯାଏ ଚାଷ କରାଯାଏ ଏଠି ବଡ଼ ବଡମା ଭାଇ ସମସ୍ତେ। ଚାଷ କରନ୍ତି ବିଲ ବି ଅଛି ଆମର।
ଓହୋ।
ହୋଇନି କିନ୍ତୁ ଏବେ ଚାଷ ହେଇନି ବର୍ଷା ମାଆ ଜେସ ଆସିଲେଣିି ପୁଣି ଆଉଥରେ ଚାଷ ହବ ଆଉ ଏନ ଖରା ମାସରେ ମାନେ ସେଗଟ। ବିଲରେ ହିଁ ମାନେ ବହୁତ ପ୍ରକାର ଚାଷ ବି କରାଯାଏ ନା। ଧାନ ଚାଷ ସରିଲା ପରେ ଖରା ମାସରେ ଆଳୁ ପିଆଜ ଏମିତି। ହୁଁ କାହିଁକି ମାନେ ଦେଖ ଆମେ ଯଦି ଖାଲି ଧାନ ଚାଷ ପାଇଁ। ମାନେ ଯୋଗିକି ରହିବା ତାହେଲେ ଆମକୁ ପୁଣି ଛଅ ମାସ ଏକ୍ସଟ୍ରା ଖାଲି ସମୟ ପଳେଇବ ନା ସେଥିରେ।
ହଁ
ଯଉ ଖରା ଟାଇମଟା ସେ ମନେଖରା ଟାଇମ୍ ରେ ବି। ଅଲଗା ଚାଷ ଗୁଡ଼ାକ କରିଦିଅନ୍ତି ଆଉ।
ହଁ ଠିକ ପିଆଜ ଫିଆଜ ରସୁଣ।
ହଁ ପିଆଜ ରସୁଣ ଆଳୁ ବିନ୍ସ। ଏମତି ବାଇଗଣ ଏମତି ବିଭିନ୍ନ ପ୍ରକାର ପନିପରିବା। ହୁଁ ସେଇ ଗୋଟେ ବିଲରେ ହିଁ ଚାଷ ହବ।
ଓଁ ହୋ ହୋ। ଭଲ।
ହୁଁ ତମର ସେପଟେ ହଉନିକି ଏମତି ମାନେ ହଁ ପାଣି ଅଛି ପାଣି ମାନେ କଣ ଆମର ଏଠି। ଗାଁରେ ଅଧିକ ବନ୍ଧ ଅଛି ମାନେ ଆମର ଆଖପାଖ ଯେଉଁଟା। ପାଞ୍ଚ ସାତଟା ବନ୍ଦ ଅଛି ତାପରେ ସମସ୍ତେ ଯିଏ ଯା ରହନ୍ତି। କେନାଲ୍ ସିଷ୍ଟମ୍ ବି କରୁଛନ୍ତି ତାପରେ ମୋଟର ପାଇପ୍ ଦ୍ୱାରା ବି ଉଁ। ପାଣି ଲଗା ହେଉଛି ନା। ନ ବଡ ବଡ ବନ୍ଧ ଅଛି ନା। ହଁ ନିର୍ଭର ତ ପ୍ରାୟ ସମ ସବୁ କନ୍ଧମାଳ ଡିଷ୍ଟ୍ରିକ୍ଟ ପୁରା ମାନେ ବର୍ଷା ପାଣି ଉପରେ ହିଁ ଆମେ ନିର୍ଭର ହୋଇକି ରହୁଛୁ।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
ନଦୀ ସୁବି ଯାଏ ସେଠି କିଛି ନାହିଁ ବର୍ଷା ପାଣି ହିଁ ସମସ୍ତେ ନିର୍ଭର ଆଉ।
ଆଚ୍ଛା ହୁ ହୁଁ କଣ କରିବ ଆଉ?
କଣ କରିବା ଆଉ? ଆଉ ।
ଆମର ସେପଟେ ହେଉଛି ଆମର ଏକକ୍ଚୁଆଲି ଦ୍ୱିଥର ହେଇଥାଉଛି ମୁଁ ଜାଣିବାରେ ବର୍ଷକୁ।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
ହଁ ନଦୀ ଜାଗର ବି
ନାଇଁ ବିଥର ଏପଟେ ବି ହୁଅନ୍ତା ଯଦି ହ ପାଣିର ସୁବିଧା ଯଦି ମିଳନ୍ତା ଅଧିକ ତାହେଲେ ଦୁଇଥର ଚାଷ କରିଦିଅନ୍ତୁ। କାହିଁକିନା ଧାନ ଚାଷ ପାଇଁ ଯେତିକି ମା ମାତ୍ରାରେ ପାଣି ଦରକାର ମାନେ ଥାର୍ଟି ଟୁ ଫର୍ଟି ପରସେଣ୍ଟ ପାଣି ନିହାତି ଦରକାର ନା ଚାଷ ହେବା ଭିତରେ। ଯଦି ସେତିକି ପାଣି ନହେଲେ କଣ କି ମାନେ ଦେଖ ଆ ଏପଟେ ଆମେ ଯୋଉ ଚାଷ ହଉଛୁ ଆମର ଚାଷ ବେଳେ ବେଳେ କଣ କି ନଷ୍ଟ ହେଇଯାଏ? କାହିଁକି ନା ଦେଖ ବେଳେ ବଳେ ଯେତେବେଳେ ଯୋଉ ମରୁଡ଼ି ପଡ଼ିଲା ଟାଇପର ମାନେ କୃଷକ କଣ କି ଧାନ ଲଗେଇ ଦେଇଥିବ କିନ୍ତୁ ବର୍ଷା ହବନି ବର୍ଷା ନହଲେ ମାଟି ଯଦି ଶୁଖିଯିବ ତାହାଲେ ଧାନ ଚାଷଟା ହବନି। ଆଉ ବେଳେ ବେଳେ ଥରେ କଣ ହଉଛି କି ମାନେ ଉ ବାତ୍ୟା ଆସୁଛି ନା। ମଝିରେ ଯୋଉ ଫନି ଆସିଥିଲା ଦେଖ ବିଭିନ୍ନ ପ୍ରକାର ଯୋଉ ଆସିଥିଲା। ଫାଇ ଫାଇ ଆନ କଣ କଣ ଥିଲା ହୁଡୁ ହୁଡୁ ଏମତି ମାନେ ସେ ଟାଇମ ରେ କଣ କି ବହୁତ ମାନେ ମାନେ ଖାସ କରି ଯେଉଁମାନେ କି ମାନେ କୃଷି ଉପରେ ନିର୍ଭର ଥିଲେ ସେମାନଙ୍କର ବହୁତ କ୍ଷୟ କ୍ଷତି ହେଇଛି। ସେ ସମରେ।
ହ ଠିକ୍ ସେ ତ ଫସଲ ନଷ୍ଟ ହେଇଯିବ ନା ପୁରା।
ହଁ ସେଇଟା ଫସଲ ପୁରା ନଷ୍ଟ ହେଇଯିବ ନା ମାନେ ଯେତିକି ଦରକାର ବୃଷ୍ଟିପାତ ଯେତିକି ଦରକାର ମାନେ ସେତିକି ନହେକି ଯଦି କମ ହେଲା କହିଲେ ବି ଫସଲ ନଷ୍ ଟ ଇଯିବ ଆଉ ଯଦି ଅଧିକା ହେଲା ତାହେଲେ ହିଁ ଫସଲ ନଷ୍ଟ ହେଇଯିବ।
ହଁ।
ହୁଁ ସେମିତିକି ଆମର ବି ମାନେ ସେ ସମୟରେ ଭିତ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
ବହୁତ ମାନେ ବର୍ଷା ହେଲା ଲାଗଛି ସେ ସମୟରେ ଆମର ବି ମାନେ ଦିଟା କ୍ଷେତ ପୁରା ନଷ୍ ଟହେଇଗଲା।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
ପୁରା ସମ୍ପୂର୍ଣ୍ଣ ଧାନ ଆଉ ଟୋଟାଲି ସେଥିର ହେଲା ହିଁ ନାହିଁ।
ମାନେ ପୁରା ପାଣି ପୁରା ସେ ବିଲ ଯାକ ପାଣି ପାାଣି ହେଇଗଲା କି ପୁରା।
ମାନେ ବିଲ ପୁରା ପାଣି ଜମିକି ରହିବ କାହିଁକି ନା ଦେଖ ଉ ଧାନ ଗଛ ଟା ଯେତେବେଳେ ଲଗାଯିବ ଲଗା ଯାଇକି ମାନେ ଧାନ ଗଛ ଟା ବଡ ହେବା ପର୍ଯ୍ୟନ୍ତ ସେ ତାକୁ ପାଣି ଦେବେନି କିନ୍ତୁ ଯେତେବେଳେ ମାନେ ଧାନ ପାଚିଯିବ ଯେତେବେଳେ ନାଇଁ ସେଇ ଟାଇମ ରେ ପାଣିର କିଛି ଆବଶ୍ୟକ ବାସ୍ ଛୋଟରୁ ବଡଟା ଗଛ ହବା ପର୍ଯ୍ୟନ୍ତ ସେତିକି ଯାଏ ହିଁ ପାଣିଟା ପାଣିର ଆବଶ୍ୟକ ଥାଏ। ତାପରେ ପାଣି ଶୁଖି ଗଲେ ବି ଧାନ ଆପେ ଆପେ ପାଚଯିବ କିନ୍ତୁ ପାଚିଲା ଟାଇମରେ ବି ଯଦି ପାଣି ରହିବ ସେଇଟା ନାଇଁକି ମାନେ ଯୋଉ ପାଣି ପୋକ ଗୁଡାକ ଦେଖିଥିବ।
ହଁ।
ସେ ପାଣି ପୋକ ଗୁଡା କଣ କି ଧାନ ଗଛ ଗୁଡାକ ସବୁ ଖାଇ ଦିଅନ୍ତି। ହଁ ଧାନ ପୋଚକା ହେଇକି ମାନେ ପାଣିରେ ହିଁ ରହିକି ନେଇକି ନଷ୍ଟ ହେଇଯିବ ଗଛ ନଷ୍ଟ ହେଇଗଲେ ଆଉ ଫଳ କୁଆଡୁ ହବ। ଫଳ ଟୋଟାଲି ହିଁ ହବ ନାହିଁ। ହୁଁ ମାନେ ଗଛ ଯେତିକି ହାଇଟ୍ ଥିବ ପାଣି ବି ସେତିକି ଲେବଲ ଥିବ ମାନେ ଗଛଟା ନଷ୍ଟ ହେଇଯିବ ଆଉ ପୁଚକା ହେଇକି ତାପରେ ପୋକ ଲାଗିକି। ପୁରା ନଷ୍ଟ ହେଇଯିବ ସେଥି।
ବେଶୀ ହେଲେ ବି ଅସୁବିଧା।
ହୁଁ ସେଇଟା ତ ଅଧିକା ପାଣିରେ ବି ଅସୁବିଧା ଆଉ କମ ପାଣିରେବି ଅ ଅସୁବିଧା ଅଛି ଯେତିକି ଦରକାର ସେତିକି କରିବା ଦରକାର।
ହୁଁଁ।
କିନ୍ତୁ ଆଜିିକ କୃଷକ ଅଛନ୍ତି ଯୋଉମାନେ କି ବର୍ଷା ପାଣି ଉପରେ ହିଁ ନିର୍ଭର ହେଇକି ଅଛନ୍ତି। ଆମର ଏବେ ତ ଯେମିତି ହଉଛି ଯେ ଦେଖ ମାନେ ଜଙ୍ଗଲ କାଟି କାଟୁଛନ୍ତି ଲୋକ ଅଧିକ ମାତ୍ରାରେ। ଯାହାଦ୍ୱାରା କି ବର୍ଷା ବି ଠିକ୍ ଯେ ସମୟରେ ହେବା କଥା ସେ ସମୟରେ ହଉନି।
ହଉନି ହଁ ଠିକ।
ହୁଁ।
ହଉ ଠିକ୍ ଅଛି ତା ହେଲେ ଆଉ ରଖୁଛି।
ହଁ ହଁ ହଁ ଥ୍ୟାଙ୍କୟୁ।
ବାପରେ।